ଓ ହ୍ୟାଲୋ ହ୍ୟାଲୋ
ହଁ ଶୁଭୁଛି
ଗୁଡ଼ ଆଫ୍ଟରନୁନ୍ ଦିଦି
ଗୁଡ଼୍ ଆଫ୍ଟର୍ନୁନ୍ ଆଉ କଣ କେମତି ଅଛି ଅଛି ବସିଛି ଆଉ ଆଉ ତମେ
ହଁ ମୁଁ ଭଲ ଅଛି ତମେ ହଁ ବସ ମୁଁ ବି ବସିଛି ଏଠି ଆଉ
ଉୁଁ ହୁଁ ଆଜି ଆସିନ କି
ନା ଯାଇନି ଆଉ ତମେ କେମିତି ଅଛ
ଭଲ ଅଛି
ହୁଁ ହଁ ଆଉ ଖାଇଲଣି
ହଁ ଜଳଖିଆ ଖାଇଛି ଭାତ ଖାଇନି
ଓହୋ ହଁ ଗୋଟେ ବଳକୁ ଖାଇବ ହଁ ମୁଁ ବି ଖାଇଛି ପୋଖାଳ ଭାତ ଖାଇଛି
ଓ ହୋ
ହଉ
ଆଉ ତମ ଗାଁରେ କେମିତି କଣ ଗଣେଶ ପୂଜା ପାଳନ କରନ୍ତି ଆଗକୁ ଆସିବାକୁ ଅଛି
ହଁ ମୁଁ ତ ଟୁସନ କରୁଛି ଟ୍ୟୁସନ ବି ପୂଜା କରୁଛି ଆଉ ଗଲେ ସାହିରେ ବି ପୂଜା ହଉଛି ହଁ କାହିଁକି ଟୁସ କରୁଛି କହଲି ତ ପୂଜା କରିବାକୁ ପଡିବ ନା କାହିଁକ ନା ଛୋଟ ପିଲାମାନେେି ପୂଜା କରିବାକୁ ଜାଗର ସରସ୍ଵତୀ ପୂଜା ହଉ ଗଣେଶ ପୂଜା ହଉ ଯ ହ ତ
ହଁ ଗଣେଶ ପୂଜା ସରସ୍ଵତୀ ପୂଜା ତ ଆମର ପ୍ରତ୍ୟେକ କଲେଜ ହଉ ସ୍କୁଲ ହଉ ସବୁଠାରୁ ପାଳନ କରାଯାଏ
ସବୁ ଶିକ୍ଷାନୁଷ୍ଠାନ ଗୁଡିକରେ ସବୁ
ଯେହେତୁ ଆ
ଆହୁରି ଗଣେଶ ପୂଜା ଟା ତ ଯୋଉଠି ଦେଖିଲେ ହଁ
ଆଛା
ଗଣେଶ ପୂଜା ଆ ମାନେ ଯୋଉ ଗଣେଶ ପୂଜା ନାଇଁ କି ହେଲା ବେଳକୁ ସବୁଠେ ଯୋଉଠି ଦେଖିଲେ ଗଣେଶ ପୂଜା ଯୋଉଠି ଦେଖିଲେ ସରସ୍ତୀ ପୂା ଏତେ ହଉନି କିନ୍ତ ଗଣେଶ ପୂଜାହୁ ଜାଗା ାଗାରେ ହଉଛି ନାଇଁ କି
ହ ହଁ କେବଳ ସରସ୍ଵତୀ ପୂଜା ଟା ସ୍କୁଲରେ କଲେଜ ମାନଙ୍କ କରନ୍ତି କିନ୍ତୁ ଗଣେଶ ପୂଜାଟା ପ୍ରତ୍ୟେକ ଦେଖିବେ ସ୍କୁଲ କଲେଜ ସହିତ ଆମର ପ୍ରତ୍ୟେକ ସାହିରେ ବି ପାଳନ
ହଁ ସାହିରେ ପାଳନ କରନ୍ତି ମାର ହଁ ବଜାର ଗୁଡାକରେ ବି ସେଠି ବି ଯୋଉଠି ସେଠି ଏନ ଭଲ ଲାଗୁଛି ନା ଗଣେଶ ପୂଜା ଟାଇମ ଭଲ ଆସିଲା ବେଳକୁ ହ ଦି ତିନି ଦିନ ଆଗରୁ ହିଁ ସଜା ଦି ତି ଦିନ ଆଗରୁ ହିଁ ସଜା ସଜିରେ ବ୍ୟସ୍ତ ସମସ୍ତେ ରହୁଛନ୍ତି
ହଁ ଆମେ ତ ପିଲା ସେତେବେଳେ ଗଣେଶ ପୂଜା ଆଉ ସରସ୍ଵତୀ ପୂଜାରେ ଡ୍ରେସ୍ ନ କରିଦେଲେ ଆମେ ବହୁତ କାନ୍ଦୁ ଏବେ ବୁଝି
ହଁ ସେଟା ତ ସମସ୍ତଙ୍କ
ଗଣେଶ ପୂଜା ସରସ୍ଵତୀ ପୂଜା ହଁ
ହଁ
ସେ
ସ୍କୁଲ ଟାଇମ ରେ କଣ ଦିଦି ହଁ ଆମର ତ କରୁଛି ଯେ ଆମ କି ସ୍କୁଲ ଟାଇରେ ନାଇଁ କି ଆମ ସ୍କୁଲ ଡ୍ରେସ୍ ହି ପିନ୍ଧିକି ଯାଉ ସେଟା ରୁଲମ କରିଥିଲେ ନା ସେଥିପାଇଁ ଆମର କିଛି ମାନ ହଁ ସ୍କୁଲ ଡ୍ରେସରେ ଆଉ କିନ୍ତୁ ଡ୍ରେସ ହବ ଟିଉସନ କୁ ପିନ୍ଧି ଗଲା କୁ ନୂଆ ଆଡ୍ରେସ ପନ୍ଧିକି ଯିବୁ କିନ୍ତୁ ସ୍କୁଲ କଲା ବେଳକୁ ସ୍କୁଲ ଡ୍ରେସ୍ ହିଁ କାହିଁକି ନା ସାର୍ ମାନେ କାହିଁକି ନା କାହା ଘରେ ଥିବ କାହା ଘରେ ନାହିଁ ସବୁ ପିଲା ସବୁ ମାନ ନହିଁ ନା ହଁ କାାର ନୂଆ ଡ୍ରେସ୍ ହେଇଥିବ ନ ହେଇଥିବ କ ମନ ଦୁଃଖ ଆଉ ସେଥିପାଇଁ ପିଲା ଅଧା ଆସିବେ ବି ନାଇ ସ୍କୁଲ କୁ ପୂଜା ଦିନ ଆମ ନୂଆଡ୍ରେସରେ ହେଇନ ଆମେ ଯିବୁ ନାହିଁ ପିଲାମାନଙ୍କୁ ସେ ଟାଇମ୍ ରେ ଗୋଟେ ବଦ୍ଧି ହଲଗା ର ହଁ ସେଥିାଇଁ କୋ ଡ୍ରେସ ସମସ୍ତଙ୍କୁ କରାଇଥିଲା ମାନେ ସମସ୍ତ ଓ ହୁଁ ଭଲ କିନ୍ତୁ ଚାଲିଥିଲା ସ୍କୁଲ ଡ୍ରେସ୍ ହିଁ କହିଲ ନାଇଁ କି ସବୁ ପିଲା ଆସିବେ ବି ନା ନାଇଁ
ଏଇଟା ଗୋଟେ ଭଲ ଚିନ୍ତାଧାରା କାରଣ। ହଁ ତମେ ଯୋଉଟା କହିଲ ସତ ସତ କଥା ଆମେ ବି ସେମିତି ଯେଉଁ ବଷ ଡ୍ରେସ୍ କରିଦିଅନ୍ତି ଆଁ ଯେ। ତୁ ଖୁସିରେ ପିନ୍ଧିକି ଯାଉ ଆଉ ଯୋଉ ଦିନ ଯୋଉ ବର୍ଷ ଡ୍ରେସ ହେଇନଥିବ କାନ୍ଦି କାନ୍ଦି ଏଇ ଘ ଘରେ ରହିବୁ ସିନା ଯାଅ ଯେତେ କହିଲେ ବି ଆମେ ସ୍କୁଲକୁ ଯିବୁନୁ କେବେ ମଧ୍ୟ, ଅନ୍ୟ ପିଲାମାନେ ନୂଆ ଡ୍ରେସ୍ ପିନ୍ଧିକି ଆସିଥିବେ ଆମେ କେମିତି। ପୁରୁଣା ଡ୍ରେସ୍ ପିନ୍ଧିକି ଯିବୁ ଏମିତି ବୋହୁ ଆଉ କେବେ ବି ଯାଉନା
ସେଇଟା ହ ନା ସେ ଥି ପାଇଁାଇ ବହୁତ ପିଲା ଏମିତି ରହି ଯାଉନାହାନ୍ତି ଯାହାର ଡ୍ରେସ ହେଇନଥିବ ଯେ
ହଁ ହଁ ନିହାତି ରହିଯାଉଛି। ଅନ୍ତି ଯାଉନାହାନ୍ତି। ତ ଏଇଭଳିଆ ଆଉ ଓ ହ
ହୁଁ କିନ୍ତୁ ସେଥିପାଇଁ ଆମ ସ୍କୁଲ ଡ୍ରେସ୍ ରେମାନେ ସ୍କୁଲ ଡ୍ରେସ ଟା ହିଁ ରଖିଥିଲେ ପୂଜା ଟାଇମ ରେ ଆଉ
ଆଛା ଏଇଭଳିଆ କଥା ତାହଲେ
ହୁଁ
ବହୁତ ଆଗରୁ ଭୋଜି ଭାତ ହୋଉନଥିଲା ସ୍କୁଲ ମାନଙ୍କରେ ଏବେ ପ୍ରାୟ ଦେଖିବେ ଭ ଜି ଭାତ କରୁଛନ୍ତି ।ଅନ୍ନ ପ୍ର୍ରସାଦ କରୁଛନ୍ତି।
ହଁ
ଏତେ ଯାକ ଯକମ ନଥିଲା କିନ୍ତୁ ଏଁ ହଁ
କରିଦେଇକି ଚୂଡା ଭୋଗ କୁ ନଡିଆ ଦେଇ ଦଉଥିଲେ
ହଁ ନିହାତି କିନ୍ତୁ ଏବେ ଦେଖିବେ ଆଁ ଚାରଆଡେ ବାଜା ବଜେଇକି ଭସାଣ ବି ମଧ୍ୟ ବହୁତ ବଢ଼ିଆ ସେ କରୁଛନ୍ତି ଅନ୍ନ ପ୍ରସାଦ କରୁଛି ଛନ୍ତି ଦେଖିବେ ଯୋଉ ମାର୍କେଟ ମାନଙ୍କରେ ହଉ କି ସାହି ସାହିରେ ଯୋଉ ପୂଜା କରୁଛନ୍ତି ଅନ୍ଣ ପ୍ର୍ରସାଦ କରନ୍ତି ଏବବାଗ୍ଗ ଖିଚୁଡ଼ି କେଉଁଦିନ ଖିଚୁଡ଼ି କଦନଲ ଲୋଡ଼ୁ କୋଉ ଦିନ ଏମିତି ଭାତ ଡାଲମା ଏମିତି କରନ୍ତି ଯଉ
ହଁ ଯେତିକି ଦିନ ଯାଇ ନାଇଁ କି ରଖୁଛନ୍ତି ଠାକୁର ଆଉ ଭସାଣି ନହବା ଯାଇଁ ସେଦିନ ସେ ଟିକେ ଜିନି ଯା ବହୁତ କିଛି କରୁଛନ୍ତି କୋଉ ଦିନ ଖାଇବା ହଉଛି କୋଉଦିନ ଡ୍ୟାନ୍ସ ପ୍ରୋଗ୍ରାମ ଆମର ତ ଏଇପଟେ ସାରେ ଯୋଉ କରୁଛନ୍ତି ପିଲାମାନେ ମାନେ ପ୍ରୋଗ୍ରାମ ବି ରଖୁଛି ମେଲୁ ବି ରଖୁଛନ୍ତି ହଁ ବହୁତ ମାନେ ସାତ ଆଠ ଦିନ ଯାଏ ମାନେ ପୁରା ଧୁମ ଧାମ୍ ରେ ହିଁ ଗଣେଶ ପୂଜା ଏଠି
ପିଲାମାନାନଙ୍କର ଗୋଟେ ଖୁସି
ହଁ ତାଙ୍କର ପିଲା ମାନେ ଗୋଟେ ଆମରୋ ସାହି ରେତିନିିନି ରଖୁଛନ୍ତି ଗଣେଶ ପୂଜା କିନ୍ତୁ ତାଙ୍କ ଆସିଲାିଲଲେ ପୁରା କାଇଁନା ସେମାନେ ଗଣେଶ ପୂଜା ସରୁ ସରୁ ହିଁ ମନ୍ଥଲି ମାନେ ମାସକୁ ମାସ ତାଙ୍କର ସବୁ କଲେକ୍ସନ ମାନେ ହଉଛି ପଇସା ସେମାନେ ସେ ତା ହଁ ପୂଜା ସରିଗଲା ତା ପର ମାସଠୁ ତାଙ୍କର ପଇସା କଲେକ୍ସନ କରିକି ତାପରେ ଆର ବର୍ଷ ଯାଏ ରଖିଦେଇଥିବେ ତାପରେ ସେ ଟାଇମ ଆହୁରି କେତେ କେତେ କରିକି ମାନେ ତାଙ୍କର ପୁରା ଧୁମଧାମ ରେ କରୁଛନ୍ତି ଆଗ
ମର
ହଁ ହଁ ହୁଁ
କମିଟି ସବୁ ମେମ୍ବର ଥିବେ ଦଳ ଦଳ ହେଇକି ସବୁ ଏ ଭୁନ୍ତି ନେଇକି ପୂଜା ପୂର୍ବରୁ ଦ ଦିନ ଥିବ କିଛି ସପ୍ତାହ କେମିତି
ତାଙ୍କର କୋଉଟା ପ୍ରେସିଡେଣ୍ଟ ସେକ୍ରେଟାରୀ ଗୋଟା ଏତି ରଖି ଦେଇଛନ୍ତି ସଭାପ ହଁ ହଁ ସେମାନେ ହଁ
ନିହାତି ନିହାତି ଏ ଭଲ ଜିନିଷ ଅ କେବଳ ଆ ଆଧ୍ୟାତ୍ମିକ ଚିନ୍ତାଧାରା ସହିତ ପିଲାମାନଙ୍କର ବି ଆ
ହଁ
ଠାକୁରଙ୍କ ପ୍ରତି ସଦ୍ଭାବନା ଯା ହେଲେ ବି ସକାରାତ୍ମ ପୂଜା
ହୁଁ
କଣ ହଉଚି କି ଗାଁ ଗାଁ ମାନଙ୍କରେ ସବୁ ଗାଁ ହଉ କି ସହର ହଉ ଦେଖିବ ଏଇ ସମୟରେ ହିଁ ସମସ୍ତେ ଯିଏ ଯେଉଁ ଜାଗାକୁ ବି ଯାଇଥାଉ ଆସିକି ସବୁ ଏକଜୁଟ୍ ହୁଅନ୍ତି।
ଏକଜୁଟ ହଉଛନ୍ତି ହଁ ତ
ଗାଁକୁ ଫେରନ୍ତି ସବୁ ଅଁ ଏକଜୁଟ ହୁଅନ୍ତି। ସବୁ ମିଶିକି ସବୁ କାମ କରନ୍ତି।
ହଁ ଭାଇଚାରା ହଁ ସେଟାରୁ ସେୟା ଭାଇଚାରା ସୃଷ୍ଟି ହେଇଯାଉଛି ଭଲ ନା ଦେ ଦେଖିଲେ ବି ମାନେ ଖୁସି ବି ଲାଗୁଛି ଗୋଟେ
ହଁ ନିହାତି
ଆଉ ଭସାଣି ଦିନ ବି ଭସାଣି କରିକି ଆସିଲା ପରେ ବି ରୋଷେଇ କରୁଛନ୍ତି ଖାଉଛନ୍ତି ସମସ୍ତେ ହଁ ହଁ ଦଉଛନ୍ତି ସମସ୍ତଙ୍କୁ ଗାଁ ହୁଁ ଚାଲିଛି ଏମତି ଚାଲିଥାଉ ଭଲ ଆଉ
ହଁ ନିହା ଟି ନିହାତି ଯେହେତୁ ପ୍ରଭୁ ଗଣେଶ ଠାକୁର ଆ ବିଦ୍ୟା ସେଥିପାଇଁ ପ୍ରତ୍ୟେକ ଆଉ ଆମର ସରସ୍ଵତୀ ମାତା ବାଗଦେବୀ କଥା କହିବା ଶକ୍ତି ତ ଏଇ ଦିଟା ମାନେ ଗୋଟେ ଛାତ୍ର ଜୀବନରେ ନିହାତି ଗୋଟେ ଗୋଟେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରେ ସେଥିପାଇଁ ଗୋଟେ ଗୋଟେ ଛାତ୍ର ଜୀବନରେ ସେତାର ବିଦ୍ୟା ନିହାତି ଦରକାର ସେଥିପାଇଁ ଭଗବାନଙ୍କର ଆଶୀର୍ବାଦ ପାଇଁ ପ୍ରତ୍ୟେକ
ତାଙ୍କର ତ ଆଶୀର୍ବାଦ ସମସ୍ତଙ୍କୁ ଦରକାର ସବୁ ଛାତ୍ରଛାତ୍ରୀଙ୍କୁ ଆଉ।
ସ୍କୁଲ, କଲେଜ ହଉ ସବୁ ଜାଗାରେ ହଁ।
ପୂଜା ଟା ହଉଛି ଆଉ ଗଣେଶ ପୂଜା ଟାଇମ ବେଳକୁ ମାନେ ଭଲ ଲାଗୁଛି ବି। ହଁ।
ହଁ।
ସବୁଆଡେ ପୂଜା କରି କି ମାନେ ବୁଲାବୁଲି କରିକି ଭଲ ଲାଗୁଛି ଆଉ ପୂଜା ଟାଇମ ଟା ଆଉ।
ହଁ ପୂଜା ସମୟରେ ତ ନିହାତି ସମସ୍ତଙ୍କର ମନ ଖୁସିରେ ନା ନାଚି ଉଠେ।
ହଁ ହଁ।
ଏମିତି ଆଉ। ତାହେଲେ ଏମିତି ପାଳନ କରନ୍ତି ସବୁ ଗାଁରେ ନେଇକି ହଁ ନିହାତି ଆସିବ ଅକ୍ଟୋବର ମାସରେ ହଉ କି ହଁ ଅକ୍ଟୋବର
ହଁ ନାଇଁ ନାଇଁ ସେପ୍ଟେମ୍ବର ର ପୂଜା।
ହୁଁ। ଆଚ୍ଛା ଆଚ୍ଛା ହଁ ସେପ୍ଟେମ୍ବର। ସରି ସେପ୍ଟେମ୍ବର ରେ ପଡେ ନେଇକି ଅକ୍ଟୋବର ଆଡକୁ ଦୁର୍ଗା ପୂଜାଟା ପଡ଼ିଯାଏ।
ହଁ ଅକ୍ଟୋବର କୁ ଦୁର୍ଗା ପୂଜା ପଡୁଛି ସେପ୍ଟେମ୍ବର କୁ ଶ୍ରାବଣ ମାସ ଶ୍ରାବଣ ମାସ ସରିଲା ପରେ ତ ଗଣେଶ ପୂଜା ଆଉ। ନାଇଁ କି ଶ୍ରାବଣ ମାସ ଭିତରେ ଏମତି ରାକ୍ଷୀ ପୂର୍ଣ୍ଣିମା ପୂର୍ଣ୍ଣିମା ପଡୁଛି ତାପରେ ରାକ୍ଷୀ ପୂର୍ଣ୍ଣିମା ରାକ୍ଷୀ ପୂର୍ଣ୍ଣିମା ପରେ ଗଣେଶ ପୂଜା ଗଣେଶ ପୂଜା ପରେ ନୂଆଖାଇ ଏମିତି ଆଉ।
ହଁ ଆମର ତ ଓଡିଆ ପରମ୍ପରା ପରାରେ ବାର ମାସରେ ତେର ପର୍ବ। ହ ତ ବାର ମାସ ଟା ସାରା ହଁ ବାର ମାସ ସାରା ଆ ପର୍ବପର୍ବାଣିୀରେ ପରି ପୂର୍ଣ୍ଣ ଗୋଟେ ପୂର୍ବ ସରିଲା ଆଉ ଗୋଟେ ପର୍ବ ଆରମ୍ଭ ହୋଇଯାଏ ଆଉ ଗୋଟେ ପର୍ବ ସରିଲ ଆଉ ଗୋଟେ ପର୍ବ ଆରମ୍ଭ ହେଇଯାଏ
ହଁ ହ
କିନ୍ତୁ ଏବେ ଦେଖିବା ଆସ୍ତେ ଆସ୍ତେ ପରମ୍ପରା ଗୁଡାକ ହଜିଗଲାଣି କିଏ ଆଉ କିଛି ତ ନିଶ୍ଚିନ୍ତ ଭାବରେ ଚେଷ୍ଟା କରିବା ଦରକାର ଯେମିତି ଆମର ପୁରୁଣା ପରମ୍ପରା ପର୍ବପର୍ବାଣ ବଞ୍ଚିକି
ହଁ ବଞ୍ଚିକି ରହିବା ପାଇଁ ଆଉ
ସେ ପାଳନ କରିବା କଥା ପ୍ରତ୍ୟେକ ପର୍ବପର୍ବାଣି
ହଁ
ହଉ ତ କଣ ଯଦି ଘର ଟିକେ କାମ ଅଛି ତ ମୁଁ ରଖୁଛି
ହଁ ହଁ ହଉ ଠିକ ଅଛି